ଟ କଣ କରୁଛ?
କିଛି ନାହିଁ ବ-ବଇଥିଲି ଆଉ।
ଆଚ୍ଛା ଖାଇସାରିଲଣି?
ନା ଲୋ ଖାଇନି। ତମେ ଖାଇଲଣି?
ହଁ ମୁଁ ଖାଇସାରିଲିନି ତମେ କଣ ଖାଇଛ ଆଜି?
ନା ମୁଁ କିଛି ଖାଇନ ଲୋ, ଆଜି ସକାଳୁ ମ୍ୟାଗି ଖାଇଥିଲି। ମୁଁ ଭାବୁଥିଲି ତମକୁ ମୁଁ ଭାବୁଥିଲି ତମକୁ ଖାଇ ସାରିଲା ପରେ ହଉ କଲ କରିଦେବି। ତା ପରେ ଭାବିଲି ହଉ ପରେ ଟିକେ ଖାଇଦବା।
ଆଚ୍ଛା ମୁଁ ଏବେ ଖାଇଥିଲି ସୋୟାବିନ୍ ଆଡୁ ତରକାରୀ। ଭାତ ଖଟା ମମି ବହୁତ ଭଲ ରୋଷେଇ କରନ୍ତି ବହୁତ ଭଲ ନାଗେ। କିନ୍ତୁ ତାଙ୍କ ହାତର ମୁଁ ସେଇଥିପାଇଁ ଅଁ ମୁଁ ସିଆଡେ ଦହିବରା ଫଇବରା କିଛି ଖାଇଲିିନି କଲେଜ ଆଡେ। ପଳେଇ ଆସିଲି ଆସି ଘରେ ଖା ଖାଇଲି।
ଆଜି କଲେଜ ଯାଇଥିଲ ଆଜି?
ହଁ ଆଜି ଯାଇଥିଲି କଲେଜ।
କଣ ପଢା ହେଲା କି?
ଆଉ ତମେ କଣ କରୁଛ ଏବେ?
ମୁଁ ବସିଥିଲି ସେଇ ବସିଥିଲି ଫୋନ ଦେଖୁଥିଲି। ତା ପରେ ତମେ ମତେ ମେସେଜ କଲ ସେଇଠୁ
ଓଃହ ଆଚ୍ଛା। ଆଉ ମମି କଣ କରୁଚନ୍ତି?
ମମି ବି ଖାଉଥିବ।
ଆଁ ହୋ ହଁ ସମସ୍ତେ ଭଲ ଆଉ ତମର ଏଇ ବା ରଜ ଗଲା ରିସେଣ୍ଟଲି ବା
ନା ଆମର ରଜ ହୁଏନି ତମର ସେଠି ହୋଉଥିବା ବୋଧେ?
ଅହଁ ତମର ରଜ ହଉନି ହଁ ଆମ ଏଠି ରଜ ହୁଏ ବହୁତ ଭଲ ସେମାନେ କରନ୍ତି ଆଉ ଯୋଉ ଇଏଡ ଡୋଲି ଫୋଲି ସବୁ କର ମାନେ କଏ ସଜେଇ ମଜେଇକି ସବୁ ଭଲସେ କରନ୍ତି ଆ ହଁ ବହୁତ ଭଲ ହୁଏ
ଆରେ ଆମର ଏଠି ଆମର ମାନେ ୱେଷ୍ଟ ଇନ୍‌ ଓଡିଶାର ବଢିଆ ସବୁଏ ନୂଆଖାଇ ବଢିଆ ସେ
ଆଚ୍ଛା ଆଉ ତମକୁ କୋଉ ଖା ଖାଦ୍ୟ ସବୁ ଭଲ? ନାଇଁକି
ଖାଇବା ମତେ ମ୍ୟାଗି ହାରିକା ଭଲ ଲାଗେ ମ୍ୟାଗି ଛତୁ ଏସବୁ ଭଲ ଲାଗେ
ଆଛା। ଭଲ ଆଉ ଓହୋ। ଆଉ ତମର କୋଉ କଣ ଫେଷ୍ଟିଭାଲ ସବୁ ହୁଏ ସେଥିରେ?
ଫେଷ୍ଟିବାଳ ମାନେ ଆମର ଏଠି ସେ ନୁଆ ଖାଇ ରଥଯାତ୍ରା ଏସବୁ ହୁଏ।
ଆଚ୍ଛା।
ହେଲେ ମୁଁ ଏତେ ମାନେ ବାହାରେ ରୁହେ ନା ଘରେ ରୁହେନି ତ ପାଳନ ହୁଏନି ମୋର। ଘରେ ସମସ୍ତେ ଏମିତି ହଁ ମାନନ୍ତି ଆଉ।
ଓହୋ ଆଉ। ତମର ସେଠି ଫେଷ୍ଟିଭାଲ ରେ କଣ କଣ ସବୁ ରୋଷେଇ ଫୋଷେଇ ହୁଏ।
ନାଇଁ ସେ ପିଠା ଗୁଡା କଣ ତ ନାଁ ତ ମତେ ଜଣା ନାହିଁ। ବାକି ବହୁତ ଗୁଡାକ ପିଠା ହୁଏ ହେଲା। ତାପରେ ଖାଇବାରେ ହଁ ବହୁତ ମାନେ ଖାଇବା ଜିନିଷରେ ଏମିତି ନାଁ ମନେ ନାହିଁ ମତେ ହେଲା ବାକି ବଢିଆ ସବୁ ଆରଥର ମତେ ତେ ପ୍ରାଇଜ ମିଳିଥିଲା। ଆମର ଚୌକି ବସାରେ ବୋଧେ ହଁ ଆରେ ସେ ଗୋଟେ ଗୀତ ବାଜିବ ତାପରେ ଚୌକି ଚାରିପଟେ କି ବୁଲିବ ସେଇଟା। ମିଉଜିକାଲଚେୟାର। ମୁଁ ହେଇଥିଲି ସେକେଣ୍ଡ ହେଇଥିଲି।
ଅ ହଁ। ଆଉ ଆମ ସ୍କୁଲ ରେ ବି ବହୁତ ବଢିଆ ବଢିଆ ଖେଳ ହୁଏ। ମେଜିକ ଚେୟାର ହୁଏ ଆ ଯୋଉ ଦୌଡା ରେସ୍ ହୁଏ। ଆଉ ଆହୁରି ବହୁତ ଗୁଡିଏ ଭଲ ଭଲ ଜିନିଷ ଅଛି ଯଉ ଖେଡିଆ ର ଆମେ ଖେଡୁ। ଫାଷ୍ଟ ସେକେଣ୍ଡ ଥାର୍ଡ ବେଳେ ହଉ ଆମକୁ ପ୍ରାଇଜ ମିଳେ।
ଶିଶୁ ମନ୍ଦିରରେ ଯେତେବେଳେ ପଢୁଥିଲି ହେଲା ମାନେ ଖେଲରେ ବହୁତ ଆଗେ ଥିଲି ହେଲା। ମୁଁ ପିନ୍ଧଥିଲି ଆଗ ତାପରେ ଧୀରେ ଧୀରେ ଆଉ ଏ ବେ ହଉନି ମାନେ ଟିକେ ପାଠ ବେଶି ଇଏ କଲାରୁ ଖେଳିବା ମୁଁ ଯେତେ ଧ୍ୟାନ ଦଉନି।
ହଁ ମୋତେ ଏତେ ଖେଳ ପସନ୍ଦ ଯେ ମୁଁ ସେ ଡେଲି ଚାରିଟା ବେଳେ ମୁଁ ଖେଳୁଛି। ଡେଲି ଖେଳୁଛି କ୍ରିକେଟ ଖେଳୁଛି କେତେବେଳେ ଆ ଯଉ ଇଏ କଣ ଦୌଡ଼ା ଦୌଡି ଖେଲୁ ଖେଳୁଛି ସବୁ ମୁଁ ମ ହଁ ଖେଳିବା ଆସେ। ବହୁତ ବଢିଆ ଖେଳେ ଆଉ ଯୋଉ ବ୍ୟାଡ ବିଟନ ବି ଭଲ ନାଗେ ଆମେ ଗରମ ଦିନରେ ବି ଆମେ ବ୍ୟାଡ଼ମିଣ୍ଟନ ଖେଳୁ।
ହଁ ବ୍ୟାଡମିଣ୍ଟନ ଭଲ ଲାଗେ। ବଟ ମତେ କ୍ରିକେଟ ଏତେ ପସନ୍ଦ ନାହିଁ ମୋ ଭାଇ ଭଉଣୀ ମାନେ ହେଲା ସବୁବେଳେ କ୍ରିକେଟର ମାନେ କ କାହାର କାହାର ନା ମାନେ ନାଁ ଯାକ ଧରୁଥିବେ। ମତେ ଭଲ ଲାଗେନି ଜମାରୁ। ଚିଡ଼ିଯାଏ ପୁରା।
ଆଛା ମୁଁ କିନ୍ତୁ ଖେଳେ ମତେ ଭଲନାଗେ ମୋ ସାଙ୍ଗ ସମସ୍ତେ ଅଛନ୍ତି। ଆମେ ସବୁ ଖେଳୁ।
ମୁଁ ବ୍ୟାଡମିଣ୍ଟନ ଖେଲେ କ୍ୟାରମ ଖେଲେ ତାପରେ ସେ ଦୌଡି
ମୁଁ କ୍ୟାରମରେ ବହୁତ ଭଲ ଖେଡେ। କ୍ୟାରମ ରେ
ଲୁଡୁ ଖେଲେ, ଆଉ ଲୁଡୁ ଅଫଲାଇନ ଏତେ ଖେଳେନି ହେଲେ ଅନଲାଇନ ବହୁତ ଖେଳେ। ଡାଉନଲୋଡ କରି ରଖିଛି ତାପରେ ଖେଳିଥିବି ବସିକି।
ଅହୋ। ମୁଁ ବି ବହୁତ ଖେଳେ। ମତେ ବହୁତ ପସନ୍ଦ ଯୋଉ ଇଏ କ୍ୟାରମ ବହୁତ ପସନ୍ଦ ମୋ ମୋର ମୋ ଭାଇର ଆଉ ମୋ ମୋ ଭାଉଜର, ଆଉ ମୁଁ ସାନ ବାପର ର ଆମେ ସବୁ ମିଶିକି ଆମେ ଖେଡୁ। ଆ ଟି ଟିମ ହେଇକି ଖେଡୁ। କେବେ ଏକା ଖେଡୁ ବହୁତ ବଢିଆ ମଜା ଆସେ ସେଥିରେ। ଆଉ ଚେସ୍ ବି ବହୁତ ବଢିଆ ନାଗେ। ଚେସ୍ ରେ ସେ ଯୋଉ ହରେଇବା, କେତେ ଭଲ ନାଗେ ଆଉ ଭାଇ କହିହବନି।
କେବେ ଖେଳିନି ନା ମତେ ଖେଳିବି ଆସେନି। ମତେ କିଏ ଯଦି ଖେଳୁଥିବ ତାହେଲେ ମତେ ବୁଝାଇ ବାକୁ ପଡ଼େନି, ମାନେ କଣ ଖେଳୁଛନ୍ତି କେମିତି ଖେଳୁ
ସେଟା ନା ପୁରା ମାନେ ମାଇଣ୍ଡ ସେଥିରେ ବହୁତ ଖର୍ଚ୍ଚ ହୁଏ। ଯିଏ ଭଲ ମାଇଣ୍ଡ ନଗେଇବ, ସେଥିରେ ବହୁତ ଭଲ ହୁଏ।
ସେଇଥିପାଇଁ ବୋଧ ମୋର ମାନେ ଟିକେ ଦିମାଗର ଇଏ ଟିକେ କମ୍ ଥିବ ଆସିକି ମୋ
ଅଂ ଆଉ। ଆଉ ତମକୁ ବିରିୟାନୀ, କଲେଜରେ କଲେଜରେ ଆଜି ଆମେ ଯାଇଥିଲୁ, ଆମେ କିଛି ଏତେ କାମ ନଥିଲା ଆମେ ଯାଇଥିଲୁ ସବୁ ବୁଲି ବାଲିକି ଆମେ ଗୁପଚୁପ ଖାଇଲୁ ଗୁପଚୁପ ଖାଇଲା ପଡେ ଦହିବରା ସବୁ ଖାଇଲୁ। ରୁ ଆଉ ମୁଁ ବେଶୀ ନି ମୁଁ କହିଲି କି ନା ମୁଁ ଯିମି ଘରକୁ, ମମି ରୋଷେଇ କରିକି ରଖିଥେବେ ମୁଁ ଖାଇବି। ସେଇଥିପାଇଁ ମୁଁ ଆଉ ଏତେ ବେଶୀ କିଛି ଖାଇଲିନି, ଯାଇଥିଲି କେ ସେପଟେ ଦଶଟା ବେଳେ ଯାଇଥିଲି, ଯାଇକି ଆମେ ଖାଇଲୁ ବୁଲିଲୁ ସାଙ୍ଗ ସବୁ। ଆ ବୁଲି ବାଲିକି ଆସିଲୁ। ଫର୍ମ ଫିଲପ ଥିଲା ଫର୍ମ ଫିଲପ କଲୁ। କଲା ବେ ବେଳେ ତାପରେ କଲା ପରେ ଆସିଲୁ ଆଁ।
ଆରେ ତମେ ଗୋଟେ ଜାଣିଛ ଏଇ ଗୋଟେ ଏଗ୍ଜାମ ହୋଇବେ ଆରେ ଆଇ, ଆରେ ଆଇ ଏକ୍ଜାମ। ସେ ବିଷୟରେ କିଛି ଜାଣିଛ ମାନେେ ମୁ ବହୁତ ଲୋକଙ୍କୁ ପଚାରିକି ଦେଖିଲି ହେଲା। ତାପରେ ମତେ ମାନେ କେହି ବି ଆନସର ମାନେ ଏତେ ଠିକରେ ଆନସର ମିଳିଲାନି ଯେମିତି ମତେ ବୁଝା ପଡିବ ଭଲସେ।
ଓହୋ ନା ମୁଁ କିଛି ଜାଣିନି ଆ ବିଷୟରେ।
ଯଦି ତମର ସାଙ୍ଗ କିଏ
ହଉ ସାଙ୍ଗ ଥେବେ ମୁଁ ପ ପଚାରି ମୁ ତାଙ୍କୁ ଯଦି ଜାଣିଥେବେ ତ ମୁଁ ତମକୁ କହିବି ଆଉ।
ନାଇ ନା ମୁଁ ଯାହାକୁ କହେ ଜାଣିିନଛ ନା ନା ମୁଁ ଯାହାକୁ କହିଲେ ଯାଣିଛ ନା ମତେ ଗୋଟେ ଭିଡିଓ ପଠେଇଦବ ମୁଁ ସେମାନେ କହିବେ ମତେ ହ ଆମେ ବୁଝିକି କହିବୁ। ତା ପରେ ମତେ ଗୋଟିଏ ଭିଡିଓ ପଠେଇ ଦେବେ ଏ ଭିଡିଓ ଦେଖେ ତା ହିସାବରେ ହଵ, ଭିଡିଓ ଦେଖିଲେ ମୋତେ ଟୋଟାଲି କିଛି ବୁଝା ପଡୁନି ବୁଝା ପଡୁଛି ହେଲେ ଟିକେ ଟିକେ ଜଷ୍ଟ।
କିଛି ବୁଝା ପଡୁନି ମୁଁ ଭାବୁଛି କଣ କରିବି ତାପରେ? ମାନେ ଏଗଜାମ ଦବାକୁ ହେଲେ ମାନେ ଭଲସେ ବୁଝିବ ନା କେମତି ଏଗଜାମ ଅଛି।
ହଁ ହଁ ସେଇଆ। ଏକ୍ଜାମରେ ଯା ଯାହା କଷ୍ ଟ ପଢ ରାତିରେ ପଢ ଫେରେ ସକାଳେ ପଢ। ପଢ଼ିକି ଠିକ ଏକ୍ଜାମ ହଲ୍ କୁ ଯିବା ବେଳେ ସବୁ ଭୁଲି ଯିମି। ଅଲଗା ଅଲଗା କୋଶ୍ଚିନ୍ ପଳେଇଆସେ ଭାରି କଷ୍ଟ ଯେତେ ଘୋଷ୍ ଯିମି ସେ କେବେ ସେଇଆ କୋଶ୍ଚିନ୍ ଯଦି ଆସିଯିବ ମାନେ ବହୁତ ବଡକଥା କେବେ ଆ
ମାନେ ଯାହା ପ୍ରାକ୍ଟିସ କରିକି ଯାଇଥିବ। ନିଜେ ପଢିକି ଯାଇଥିବ, ସେଇଟା ଆଇ ଏକ୍ଜାମର କୋଶ୍ଚିନ ପେପର ଦେଖିଲା ବେଳକୁ କିଛି ନାହିଁ।
କିଛି ମନେ ପଡିବନି କଣ ନେଖିଆ, କଣ ନେଖିବା ଯଦି ନ ଆସିଲା ସେଇ ଯୋଗୁ କୋଶ୍ଚିିନକୁୁ ଦେଖିକି ଟିପିକି ପଳେଇ ଆସିବ ଆଉ କଣ କରିବୁ ଆ ଯେତେ ପଢିକି ଗଲାବେେଳେ ସେ ଆସୁନି ଆଉ କଣ କରିବା?
ତମ୍ ପଚରାଉଚରା ଇଏ ଆମର ଯେତେବେଳେ ମାନେ ଏକ୍ଜାମ ଟା ହେଲା ଫାଷ୍ଟ ଏକ୍ଜାମ।
ହୁଁ।
ଜାଣି ନଥିଲି ନା ଏଇ କେମିତି କଣ ଏକ୍ଜାମ ଦେବି ତାପରେ ଏକ୍ଜାମ ଦେଲା ବେଳକୁ ସେଟୁ ମୁଁ ପଚାରୁଥିଲି କଣ ହବ? କଣ ନାଇଁ ତାପରେ ପଛକୁ ମୁଁ ଦେଖିକି ବୁଲିବି ତାପରେ ମତେ ଏୟାର ଆନ୍ସର କହ। ସାମ୍ନାରେ ସିସି ଟିଭି ଲାଗିଥିବ, ସେଇ ସିସି ଟିଭି ଲାଗି ଥାଏ ଥିବ ହେଲେ ହେଲେ ପଛକୁ ବୁଲିକି ପଚାରିବି। ମାନେ ଏରେ ଆନ୍ସର କଣ ହବ?
ଆଚ୍ଛା ଆ ସେ ସାର୍ ମାନେ କିଛି କହୁନାହାନ୍ତି?
ହୁଁ ହୁଁ।
ସାର୍ ମ୍ୟାମ୍ କିଛି କହୁନାହାନ୍ତି?
ନାଇଁ ସାର୍ ମ୍ ଟିକେ ତ ମାନେ ବ୍ୟସ୍ତ ହେବେ ନା ଟିକେ ପାଣି ପିଇବେ କି କିଛି ଗୋଟେ କରିବେ। ଟିକେ ତ ବ୍ୟସ୍ତ ହେବେ ନା ୟାଡେସେ ବାସ୍। ସେତିକଏଳେ ପଛକୁ ମୁଡିକି ୟାର ଆନ୍ସରା କଣ ହେଲା ତୁ ମତେ କହ?
ଆଚ୍ଛା।
ନାଇଁ ସମୟ ମାନେ ମତେ ବି ପଚାରୁଥିଲେ ଏମିତି ନାଇଁ କି ଖାଲି ମୁଁ ଏକା ପଚା ଚାରୁଥିଲି ଏତିକି ଗଧ ନୁହେଁ ମୁଁ।
ଆମେ ଟେ ଟେନ୍‌ଥ୍ ବେଳେ ଆମେ ବହୁତ ମଜାମସ୍ତି କରୁ ଆମେ ମାନେ ଟାଇମ ହିଁ ମିଡୁ ନଥିଲା। ଆମେ ସକାଡୁ ଉଠୁ ଟ୍ୟୁସନ ଯାଉ ଫେର ଟ୍ୟୁସନ ସେ ଆସୁ ତାପରେ ଆମେ ପଢେଇ ଯାଉ ପୁ ଇଏ ଉଁ କଣ ଇସ୍ କୁଲ ସ୍କୁଲରେ ଆମେ ବସଥୁ ଭାବୁୁମୁ ଏ କେତେ ଜଲଦି ଟାଇମ ଟା ଯା ଆଉ ନିଟ ଜମା ଆଉ ମାନେ ଏଇଭଳିଆ ଘରେ ବସିଲା ବେଳେ ଟାଇମ ଟା ପଡେଇ ଯାଉଛି। ଏ ପାଠ ପଢିବା ବେ ଆସିଲା ବରେ ଟାଇମ୍ ଟା ଯାଉନି କେତେବେଳେ ଟାଇମ୍ ସରିବ ଆମେ ଟିକେ ଯୁମୁ ବୋଲି ମୁଁ। ଖାଇବୁ ଟିକେ ଗୋଟେ ବେଳେ ଗୋଟେ ବେଳେ କୁ ଅନେଇକି ବସିଥିମୁ ଆମେ।
ବୋର ହେଲିଣି ମୁଁ ଭାବୁଛି କେବେ ମାନେ ଯିବି ଆମର ହଷ୍ଟେଲ୍। ସେଇ ଘରେ କହୁଛନ୍ତି ନାଇଁ ବଡି ପଇସା ନାଇଁ ତାପରେ ତୁ ଆଉ ଟିକେ କେତେ ଦିନ ଯାଉ ତା ପରେ ଏବେ ଯିବୁ ସାଙ୍ଗମାନେ ସେଇଠୁ ଗୋ
ମାନେ ସ୍କୁଲ ରା କେତେ ଭଲ ଥିଲା। ସାଙ୍ଗ ଫାଙ୍ଗ ସହିତ ବୁଲ ବାଲ ଖାଅ ପିଅ ମଜା ମସ୍ତି କେ ତେ ପ୍ରବଳ ମଜା ଆସୁଥିଲା। ଏବେ କଲେଜ ଲାଇଫରେ କିଛି ମଜା ନାଇଁ ଖାଲି ଟେନ୍ସନ କେମିତି ଆସାଇମେଣ୍ଟ ପୁରା କରିବ କିଭଳିଆ ଯୋଉ ଇଏ ସେମିଷ୍ଟର ଏକ୍ଜାମ ଦେବ ପଢା କୁଡି ଏଇଭଳିଆ ଆ ନହେଲେ ସାଙ୍ଗ ଫାଙ୍ଗ ସମସ୍ତେ ମାନେ କୁଆଡେ କୁଆଡେ ସବୁ ହେଇଗଲେ ବିକ୍ରି ଗଲେ ସବୁ ଜମା ଭଲ ନାଗୁନି। ଇସ୍କୁଲ ଲାଇଫ୍ ବେଷ୍ଟ ଲାଇଫ୍।
ହଁ ଲାଇଫ ସବୁଠୁ ବେଷ୍ଟ ଲାଇପ୍ ଏଟା ତ ମୁବି କହିବି। ମୁଁ ବି ମୋ ସ୍କୁଲ ଲାଇଫ୍ ବହୁତ ମଜା କରିଛି ମାନେ ଖେଳିଛି ବୁଳିଛି ମା
ଆମେ ଯଦି ଆଉ ଯୋଉ ଇଏ ଯଦି ଆମେ ସ୍କୁଲ ଯାଉ ଟିଫିନ୍ ଫିନ୍ ଯଦି ନେଇକି ଯାଉ ଆମେ ଚାରି ପାଞ୍ଚ ଜଣ ସାଙ୍ଗ ମିଶିକି ଆମେ ଟିଫିନ୍ ଖାଇବୁ ତାଙ୍କୁ ବି ସେୟାର କ
ହଁ ତାଙ୍କୁ ବି ଅଧା ଦିଅ ସେ ତମକୁ ଅଧା ଦବ ସେ ମୁଁ ସମସ୍ତେ ମିଶି ମୀ
ହଁ ଆମେ ବହୁତ ମଜାମସ୍ତି କରୁ।
ଏବେ ତମ ରହିଥିଲୁ ହଷ୍ଟେଲ୍ ରେ ତାପରେ ସେ କ୍ୟାଣ୍ଟିନ ରେ ଯାହା ଖାଇବେ ତବେ ସେ ତ ସେ ଖାଇବା ଖାଉଛି ଆମ ବି ସେ ଖାଇବା ଖାଉଟି କାହାକୁ ଦବ କାହାଟୁ ନବ।
ହଁ।
ଭଲ୍ ନ ଲାଗିଲେ, ତାପରେ ରୋଷେଇ କରି କଣ ଖାଇବ? ସେ ରୋଷେଇ କରି